ହ୍ୟାଲୋ।
ଆଜ୍ଞା କୁହନ୍ତୁ।
କଣ କରୁଛନ୍ତି?
ଏଇଠି ବସିଛି ଆପଣ?
ମୁଁ ଷେଇ ବସିଛି ଖାଇ ସାରିଲେଣି।
ନାଇଁ ଖାଇନି ଖାଇବି।
ଓ ହୋ କଣ ଖାଇବେ?
ରୁଟି ଆଉ ଯା ହବ।
ହୁଁ ହୁଁ।
ଆପଣ କଣ ଖାଇଛନ୍ତି?
ମୁଁ ଭାତ କୁ ପୋଟଲ ତରକାରୀ ଖାଇଛି।
ଆଜ୍ଞା।
ଆଉ ତମ ଦେହ ଭଲ ଅଛି?
ଆଜ୍ଞା ଭଲ ଅଛି ଆପଣଙ୍କର?
ହଁ ଭଲ ଅଛି।
ଆଉ।
ଆପଣ ତ ଏବେ ଘରେ ଥିବେ ମାନେ କୁଆଡେ ବୁଲାବୁଲି କରିବାକୁ ଯାଉଛନ୍ତି ନା ନାଇଁ ଖାଲି ଘରେ ବସିଛନ୍ତି।
ନାଇଁ ବୁଲାବୁଲି କରିବାକୁ ବି ଯାଏ ଘରେ କାହିଁ ବସିବି।
ଅଧିକାଁଶ ଟାଇମ ଘରେ?
ମୁଁ ଏବେ ଅଛି ଘରେ ଏଗଜାମ୍ ସରିଲା ପରେ ଦି ବର୍ଷ ହେଲା ହଷ୍ଟେଲ ରେ ଥିଲି। ତାପରେ ଏକ୍ଜାମ୍ ସରିଲା ପରେ ଆସିଲି ଯାଇଥିଲୁ ପୁରୀ ପାଞ୍ଚ ଦିନ। ରହିକି ଆସିଲୁ ବୁଲାବୁଲି କରିି
ଘର ଲୋକଙ୍କ ସହିତ ଯାଇଥିଲ ନା ସାଙ୍ଗମାନାନଙ୍କ ସହିତ?
ଘର ଲୋକଙ୍କ ସହିତ। ତାପରେ ମୋର ପରଦିନ ଏକ୍ଜାମ୍ ଅଛି ତାପରେ ସିଲେକ୍ସନ୍ ଆସିବ କଲେଜରୁୁ ଯେଉଁଠି ଯାହା ହେବ।
ପରଦିନ ଏକ୍ଜାମ୍ ଅଛି?
ଆଜ୍ଞା।
ପଢ଼ାପଢି ଚାଲିଛି।
ସେନ ତି ଆଉ। ଇଚ୍ଛା ହଉନି ପଢ଼ିବାକୁ, କଷ୍ଟ ହେଉଛି ଭାରି।
ସେଟା ତ ସମସ୍ତ କି ମାନେ ଏଇଟା ମତେ ଇଚ୍ଛା ନାହିଁ ପଡିିବାକୁ ଆଉ।
ମାନେ ସେଇ ଏଣ୍ଟ୍ରେନ୍ସ୍ ସେଥି ପାଇଁ ସେ ଇଲେଭେନ୍ଥ, ଟ୍ୱେଲ୍ଫ୍ଥ ପାଠ ପଢି ପଢି ଆଉ ଚିଡ଼ା ଲାଗିଲାଣି, ଇଚ୍ଛା ହଉନି ସେ ବହି ଖୋଲିବାକୁ। ମାନେ ସବୁ ବର୍ଷ ସ୍କୁଲ ରେ ପଢିଲା ବେଳେ ଏଇ୍କୁ କ୍ଲାସ ରୁ ନାଇ୍ ଥ କ୍ଲାସ ଗଲୁ ନୂଆ ବହି ନୂଆ ପାଠ ନୂଆ ଇଚଛା ହୁଏ ପଢିବାକୁ ଏ ବର୍ଷ କ୍ଲାସ ଚେଞ୍ ଲା ହେଲେ ବହି ଚେଞ୍ଜ ହଉନି କିଛି ହଉନି ଭାରି ଟେନ୍ସନ।
ଏଥର ତ ବହି ଚେଞଜ ହେଇଯାଇଛି ଯୋଉ ପ୍ରଥମ ଦୁ ସମ୍ ବହିତ ଚେଞ୍ଜ ହେଇଛି ବହି ବହୁତ ମାନେ ବେକାରିଆ ବହି କରିଦେଇଛି ପୁରା।
ନିମ ନା ନି ମୋଡା ପଡୁଚନ୍ତି।
ନିମୁଡା ନିମୁଡା ପଡୁଛନ୍ତି ଏ ଯୋଉ ରଜ ଦୋଳି ଗୀତ।
ହଁ ଇଂଲିଶ ବହିରେ। କାଳେ ଛୁଆ ଇଂଲିଶ ଭୁଲିଯିବେ ତ ଓଡିଆ ଟିକେ ଦେଇ ଦେଇେଇଛନ୍ତି ଇଂଲିଶ ପଢିକି ଓଡିଆ ଭୁଲି ଯିବେ।
ହୁଁ। ଛୁଆ ଇଂଲିଶ ମାନେ ବହୁତ ଡେଭଲପ୍ କରିବେ ଆଉ।
କରିବେ ହେଁ ହେଁ।
ହଁ ମାନେ ଯୋଉ ପଣା ଫଣା କେମିତି କରାଯାଏ ସେଟା ବି ସବୁ ଦେଇଛି।
ସବୁ ପ୍ରକାର ଶିକ୍ଷା ଛୁଆ ପାଇବେ।
କ୍ୟାଲେଣ୍ଡର ବି ମାନେ ବାର ବି ଭୁଲିବେନି ବଲି ହେଟା ବି ଗୋଟେ ଦେଇଦେଇଛି।
ସବୁ ମନେ ରଖିବେ ସବୁ ଶିଖିବେ ତାପରେ ଉଜ୍ଜଳ ଭବିଷ୍ୟତ ଗଢ଼ିବେ।
ହଁ ରାତି କ ସାଢ଼େ ନଅ ହବ କ୍ଲାସ୍ ବନ୍ଦ କରି ନୁ
ଆଉ
ଆଉ ଆପଣ ଯୋଉ ଫାଙ୍କା ଟାଇମ ରେ କଣ କରିବାକୁ ଭଲ ଲାଗେ ଆପଣଙ୍କୁ
ଫାଙ୍କା ଟାଇମରେ ଫୋନରେ ଚାର୍ଜ ଥିଲେ ଫୋନ ଦେଖେ ନହେଲେ। ଚାର୍ଜ ବସେଇକି ଟିଭିରେ କାର୍ଟୁନ୍ ଦେଖେ ବାକି କି ଗୀତ ତ ଶୁଣିବାକୁ ଭଲ ଲାଗେ
କାର୍ଟୁନ ଦେଖନ୍ତି। ପୁରା ଛୋଟୋ ଛୁଆଙ୍କ ପରିକା।
ଆମେ ଆଉ ଆଉ କିଛି କାର୍ଟୁନ ଦେଖାଲା ବେଳକୁ ମୁ ଟିଭି ଦେଖି ଖାଏ ଟିଭି ଦେଖି କି ଶୁଇ ନା ଡରେମନ୍।
ଡୋରେମନ୍।
ଆଜ୍ଞା।
ଆଉ କଣ ସବୁ କରିବାକୁ ଭଲ ଲାଗେ।
ଆଉ ମତେ ଗୀତ ଶୁଣିବାକୁ ଭଲ ଲାଗେ ଗୀତ ଗାଇବାକୁ ଭଲ ଲାଗେ।
କୋଉ ଗୀତ ଭଲ ଲାଗେ ତମକୁ।
ସବୁ ମତେ ପୁରୁଣା ଆ। ଗୀତ ସବୁ ଅକ୍ଷୟ ମହାନ୍ତିଙ୍କ ଗୀତ ତାପରେ ନାଇଣ୍ଟି ସଙ୍ଗ୍ ସବୁ ହିନ୍ଦୀ ଏ ବଢ଼ିଆ ସବୁ। ଭଲ ଲାଗେ ବେଶୀ ତାପରେ ଏବେକା ଗୀତ ବି ଭଲ ଲାଗେ।
ଆ ଆପଣଙ୍କ ଗାଁରେ କଣ ପ୍ରସିଦ୍ଧ।
ଆମ ଗାଁରେ ଆମ ଗାଁରେ ନବଗ୍ରହ ମନ୍ଦିର ପ୍ରସିଦ୍ଧ।
ହଁ ଏଠି ମାନେ କଣ କେମତି ବିଧି।
ବିଧି ଆମର ନଅଟା ଗ୍ରହ ଅଛନ୍ତି ପୂଜା ହୁଏ ତାପରେ ଆଉ। ଆଉ ସେଇରୁ ଶନିଙ୍କର ଆମର ହୁଏ ଜଳା ଅଭିଷେକ ଏବେ ହେଇଥିଲା। ମେ ମାସରେ ତ ହେଠି ଯୋଉମାନାନଙ୍କର ମାନସିକ ଥାଏ। ଶହେ ଆଠ ଢାଳନ୍ତି ମୁଁ ଏଥର ଏକୋଇଶ ଥର ଢାଳିଥିଲି। ଆଉ ଏମିତି ପାଣି କୋଉଠି ସବୁ ବା ବହୁତ ଜାଗାରୁ ଲୋକ ଆସନ୍ତି ପାଣି ଢାଳିବା ପାଇଁ। ଆଉ ନବଗ୍ରହଙ୍କର ଆମର ବିଶ୍ଵ ଶାନ୍ତି ମହାଯଜ୍ଞ ହୁଏ ସବୁ ବର୍ଷ। ବସନ୍ତ ପଞ୍ଚମୀରେ।
କଣ ମାସ କୋଉ ମାସରେ ନା ମାନେ ସେମିତି ଯୋଉ ମନ?
ଆମର ଏଇ ମେ ମାସରେ କେଉ ତିଥିରେ ଗୋଟେ ଆମର ଶନିଙ୍କର ଜଳାଭିଷେକ ହୁଏ।
ଓ ହୋ କେଉଁଥିରେ ଜାଣିନାହାନ୍ତି ତ?
ନା ନା ତିଥି ଟା ଆ ମୁଁ ଜାଣିନି ଜଳାଭିଷେକ। ହୁଏ ତ ସେତେବେଳେ ଆମେ ଯୋଉମାନଙ୍କ ମାନସିକ ଥାଏ କିଏ ତିନି ଥର ପାଞ୍ଚ ଥର ସାତ ଥର ମୁଁ ଢାଲିଥିଲି ଏ ଥର କ ଏକୋଇଶ ଥର ତାପରେ ଜଣେ ଜଣେ ଶହେ ଆଠ ଥର ବି ଢାଳନ୍ତି।
ଆପଣଙ୍କ ଘରେ ଆପଣ କେତେ ଭାଇ ଭଉଣୀ?
ମୋର ଗୋଟେ ବଡ ଭାଇ ଆଉ ମୁଁ ତା ସାନ ଭଉଣୀ।
ଭାଇ ଭଉଣୀ ଦି ଜଣ?
ଆଜ୍ଞା।
ହୁଁ ଆଉ ତମ ଭାଇ କଣ କରନ୍ତି?
ଏ ଏବେ ବି ସି ଏ ସରିଲା ତାପରେ ଏବେ ଇଣ୍ଟର୍ନସିପ୍ କରୁଛି ଛଅ ମାସ। ରହିବେ।
ସରିଲା ପରେ ଜବ।
ଆପଣଙ୍କ ବାପା କଣ କରନ୍ତି?
ବାବା କୁକୁଡ଼ା ଫାର୍ମ ଆମର।
ଓହୋ।
ଆଉ
ଆଉ ମାନେ ଯୋଉ କଣ ଖାଇବାକୁ ଭଲ ଲାଗେ?
ଖାଇବାକୁ ମତେ ହୁଁ। ଚକୁଳି ଚକୁଳିପିଠା ଭଲ ଲାଗେ ଚକୁଳିପିଠା, ଆଳୁଦମ୍ ଚକୁଳି ପିଠା ଆମେ ଯେତେ ବେଳେ ହଷ୍ଟେଲ କୁ ଆସିଲା ମାନେ ଚକୁଳି ପିଠା ଆଗ ମୋ ପାଇଁ ହେଇଥିବ।
ଆଉ ତା ବାଦ ଆଉ କଣ ଭଲ ଲାଗେ?
ତା ବାଦ ମୁଁ ନନଭେଜ ଏତେ ଭଲ ପାଏନି। ଆଉ ଚିଲି ଆଇଟମ୍ ସବୁ
ଅ ହ।
ତା ବାକି ମ୍ୟାଗି ଯେତେ ଦବ ସେତେ ଖାଇଦେବି।
ମ୍ୟାଗିଟା ତ ସେଇଟା ସମସ୍ତେ ବି। ମାନେ ଆମେ ଗୋଟେ ଏବେ ଭୋଜି କରିଥିଲୁ। ସାଙ୍ଗ ମାନେ ଚାରି ଜଣ ମୁଁ ମାନେ ମୁଁ ମାନେ ବନେଇକରି ମାନେ ଯୋଉ କଡେଇ ଯୋଉ ରଖି ପଦାର ଆସିଲା ବେଳ ଘର ଭିତରେ ଆସିଲାଳୁ ମୋ ପାଇଁ ଆଉ କିଛି ନାହିଁ।
ହୁଁ।
ସବୁ ଖାଇଦେଇଛନ୍ତି। ତା କରିକି ଢାଳିଲେ ଏଭଳି ଏଳି ଖାଇଛି ଏ
ମ୍ୟାଗି ଖାଇଆକୁ ଡକ୍ଟର ଦଶଥର ମନା କଲା ପରେ ବି ମୁଁ ଖାଇଦଉଛିି।
ତତଲା ତତଲା ମାନେ ସବୁ ଖାଇଯାଇଛନ୍ତି।
ହେ ହେଁ।
ଆପଣଙ୍କ ଦେହ ଖରାପ ନା କଣ ମ୍ୟାଗି ଖାଇଆକୁ ଡକ୍ଟର ମନା କରିଛି।
ହଁ ସେ ଫାଷ୍ଟଫୁଡ ଖାଇବାକୁ ମନାଇଛି ମଇଦା ଜିନିଷ ସବୁ। ଖାଇବାକୁ ମନା କରନ୍ତି ମୁଁ ତଥାପି ଖାଇଦିଏ ମୁଁ ରହିପାରିବିନି ନ ଖାଇଲେ ନା।
ହ ହ ଆ ଦେହ ଖରାପ ଅଛି ତଥାପି କେମିତି ଖାଇଦିଅନ୍ତି?
ଖାଇଦିଏ କେତେ ଦିନ ବଞ୍ଚିବି ଯେତିକି ଦିନ ବଞ୍ଚିବି ଶାନ୍ତିରେ ବଞ୍ଚିବି। ଖାଇବି।
ସେଟା ତ ସମସ୍ତେ କୁହନ୍ତି ମାନେ ଯେତିକି ଦିନ୍ ବଞ୍ଚିବି ସେ ସବୁ ମାନେ ମଜା ମସ୍ତିରେ ଏ ଯାଉହେରି। ଭଗବାନ କରନ୍ତୁ ମାନେ ବହୁତ୍ ଦିନ ବଞ୍ଚନ୍ତୁ ଆପଣ।
ସେଟା ତ ଉପର ବାଲାର ହାତରେ ନା କେବେ ଆଜିର ଜୀବନ କାଲି କି ନାହିଁ‌।
ଆପଣ କେବେ ହଷ୍ଟେଲ୍ ଯିବେ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।